ହାଲୋ।
ହଁ ଶୁଭୁଚି?
ହଁ ହଁ ଶୁଭିଲା କୁଅ।
କଣ କରୁଚ?
ଏଇଠି ବସିଥିଲି ଆଉ ତମେ କଣ କରୁଚ?
ଏଇଠି ଶୋଇଚୁ ଆଉ।
ଆଉ ଘରେ ସବୁ ଭଲ ଅଛନ୍ତି ହଁ ହଁ ଏବେ ଜଷ୍ଟ ଖା ହଁ ହଁ।
ଆଉ ତମର ଏବେ ରୋଷେଇ କଣ?
ନାଇଁ ରୋଷେଇ ନାଇଁ ରୋଲ ଆଣିଥିଲି ଗୋଟେ ଖାଇଦେଲି ଆଉ। ଗରମରେ ଯୋଉ ରୋଷେଇ କରିଆକୁ ତ ଇଚ୍ଛା ହଉନି।
ହଁ ଗରମ ଯେମତିଆ ହଉଛି ଗ୍ୟାସ ଲଗେଇକି ଠିଆ ହେଲାଠୁ ଦେହ କଣ ହେଇଯାଉଚି।
ଦିନରେ ଖରାକୁୁ ରାତିରେ ଗରମ।
ହଁ ପବନ ବି ଟିକେ ଦୋଉନି ବାହାରେ ବସିବାକୁ।
ହଁ ଦେଖିଆ ଆଗକୁ ରଜ ଅଛି ରଜରେ ପାଗଟା କେମତି ଦୋଉଚି ଯଦି ଏମତି ଖରା ହେଲା ତ
ହଁ ଖରା ହେଲେ କୁଆଡେ ଆଉ ବୁଲିବାକୁ ଯାଇପା କିଛି ଡ୍ରେସ ନୂଆ ଡ୍ରେସ ବି ପିନ୍ଧିବାକୁ ଇଚ୍ଛା ହବନି। ଆଉ ନୂଆ ଡ୍ରେସ୍ ଆଣିସାଇଲେଣି।
ହଁ ମୁଁ ଶାଢୀ କରିଚି ଏଥରକ।
ମୁଁ ବି ଶାଢୀ କରଚି।
ଓହୋ ଆଉ କୁଆଡେ ବୁଲିବାକୁ ଯିବାର ଅଛି।
ସାରିଲଣି?
ହଁ ଦେଇଥିଲି ଗୋଟେ ଟେଲରଙ୍କ କତିକି ସିଏ କାଲି ଦେବେ କହିଚନ୍ତି ଦେଇନାହାନ୍ତି କାଲି ଦେବେ ଆଉ।
ତମର ସିଆଡେ କେତେ କଣ ନୋଉଚି ବ୍ଲାଉଜ ପ୍ରାଇଜ୍?
ହଁ ସେମତି ମୋର ବ୍ଲାଉଜ ଆହୁରି ଡ୍ରେସ ମାରିବାର ଥିଲା ସେମତି ହି ମୋର ତିନିଶ ଟଙ୍କା ନେଇଚନ୍ତି ଆଉ।
ଓହୋ ଆଉ କୁଆଡେ କଣ ପ୍ଲାନ ଅଛି ରଜରେ? ହଁ
ରଜରେ ପ୍ଲାନ ଅଛି ଯେ ଯିବା ପାଇଁ ଦେଖିଆ ଯୋଉଠି ରଜ ଇଏ ହୋଉଥିବ କି ନନ୍ଦନକାନନ ଯିବା ବୁଲିବାକୁ ନନ୍ଦନକାନନରେ ଏସବୁ ଭୋଟିଂ ହରିକା ପଡିଚି ନା।
ହଁ ନନ୍ଦନକାନନ ନା ବଟନିକାଲ ଗାର୍ଡେନରେ ପଡଚି।
ହଁ ନନ୍ଦନକାନନରେ ବି ଅଛି।
ହଁ ନନ୍ଦନକାନ ଏବେ ଯ ଚାଲଚି ରୋପୱେ ଇଏଟା ସେଥିପାଇଁ ବେଶୀ ଭିଡ ହୋଉଚି।
ଅଲଗା ନ ରଜରେ ବି ତ ଅଧିକ ଭିଡ଼ ହେଇଥିବ।
ହଁ ସୋସ୍ତି ବନ କଲ୍ୟାଣପୁର ସୋସ୍ ବନା ବି ବୋହୁତ ଭିଡ ହୋଉଚନ୍ତି।
ହଁ ସେଟା ରଜକୁ ବି ତ ଆହୁରି ଭିଡ ହବ ତି
ହଁ। ସେତେବେଳେ ତ ମୋ ବସ ଏତେ ଭିଡ ତମେ ଯାଇ ହି ପାରିବନି ମୋ ବସରେ।
ଓହୋ ଗାଡି ମଟର ବି ହରିକା ସେମତିଆ ଭିଡ ହୋଉଚି।
ହଁ। ଆଉ ଆଉ ରଜରେ ସବୁ ଖାଇବା କଣ ହୋଉଛି। ରାତିରେ ରୋଷେଇ କଣ ମୁଁ ଜାଣିନି ଏବେ।
ମା ବୋଧେ ହେଉଥିବେ। ହ ହଉ
ଆଉ ତମର ରଜରେ ସବୁ କଣ କଣ କୁଆଡେ କୁଆଡେ ଯିବ କଣ ବୁଲିବ କଣ ଖାଇବ?
ଖାଇବୁ ତ ସେଇ ପିଠା ଆଉ। ଏ ପୋଡ଼ପିଠା ତ ଇଏ ହୁଏ। ପୋଡ ପିଠା ହୁଏ ଯେ ଏତେ ଖାଇବାକୁ ପସନ୍ଦ ଲାଗେନି ସେଇ ଚ କୁଳି ପିଠା ଇଟିଲି ପିଠା ହବ।
ଚୁଲିରେ ହୋଉଥୁଲା ଭଲ ଲାଗୁଥୁଲା ଏବେ ସବୁ ତ ଗ୍ୟାସ ରେ କରୁଚି।
ଓହୋ ଜେଜେମାଆ ମାନେ କରିବେ ପୋଡ ପଢ ଟେଷ୍ଟି ଲାଗେ।
ହଁ ଏବେ ଗ୍ୟା ରେ କଲେ ଆଉ ସେ ଟେଷ୍ଟ ଆଉ ନାହିଁ।
ହୁଁ ହୁଁ।
ହଁ।
ଆଉ ରଜପାନ ଖାଇବ ନା ନାଇଁ।
ହଁ ସେଇଟା କେମ୍ତି ରଜ ପାନ ବିନା ତ୍ରିଶୁଳି ଆମ ଏଇଠି ପାଖରେ ତ ତ୍ରିଶୁଳିଆ ସେଠି ମିଳୁ
ଆଚ୍ଛା ହଁ-ହଁ-ହଁ।
ତମେ କୋଉଠି ଜାନ୍ଚ କି କୋଉଠି ସ୍ପେସ୍
ରଜରେ ତ ସବୁଆଡେ ରଜପାନ ଇଏ କରୁଥିବେ ତାଙ୍କ ଭିତରୁ ଟେଷ୍ଟ କରିବାର ଅଛି କୋଉଠି ଭଲ ଆଉ। ଆରେ ଏଟା ନର୍ମାଲ ଡେ ରେ ମିଳେନି ସେଇ ରଜରେ ତ ସ୍ପେଶିଆଲ୍ ବୋଲିକା ପ୍ରାୟ ସମସ୍ତେ ଇଏ କରନ୍ତି।
କଟକର ବୋଟ୍ କ୍ଲବ୍ ରେ ଯୋଉ ତାଙ୍କ ସେଠି ରଜମେଳା ହୁଏ ସେଠି ବି ମିଳେ ଭଲ। ସେଠିକି ଯିବ ବୁଲିଆକୁ?
ହଁ ଦେଖିଆ ଯଦି ଖରା ନ ହେଲା କି ରଜ ପାଗ ଭଳିଆ ପାଗଟା ଦେଲା ତ କୁଆଡେ ଯିବାକୁ ମନ ହବ ନ ହ ହଁ-ହଁ। ଛୁଆ ବେଳେ ମଜା ଲାଗୁଥିଲା ଏକ୍ସାଇଟମେଣ୍ଟ୍ ଥିଲା। ଛୁଆ ବେଳେ ଏଗୁଡା ସବୁ ମଜା ଲାଗୁଥିଲା। ଏକ୍ସାଇଟମେଣ୍ଟ୍ ରେ ରାତିରେ ନିଦ ହଉନଥିଲା ହା। ହଁ-ହଁ।
ସମସ୍ତେ ନୂଆ ଡେସ୍ ଖାଲି ପଚାରୁଥିବେ ତୋର ଆସି ସାଇଲାଣିି ତୋର ଆସ୍ ସିଲାଣି ଏବେ ତ ଆଉ କେଇ କା ଘରକୁ ବି ଯିବାର ନାଇ କି
ଯିବାର୍ ନାଇଁ ହଁ।
ହୁଁ।
ଆଗେ ଗୋଟେ ଦିନ୍ ଆଗରୁ ମେହେନ୍ଦୀ ପଚେଇବା।
ହଁ ଆଉ କେ ମେହେନ୍ଦୀ ବି କରିଆକୁ ନାହାନ୍ତି।
ହଁ-ହଁ ଏବେ ବାସ୍ କିନ୍ତି ସର୍ଟକଟ୍ ରେ ସାରି ଦେଇକି ସଇଲା ଯେଝା କାମରେ ଯେଝା।
ହୁଁ। ଚାଲ ଇଣ୍ଡୋ ଷ୍ଟାଡିୟମ୍ ଯିବ ମେଳା ବୁଲିବାକୁ ମେଳା ପଡିଚି ଏବେ।
କୋଉ ମେଳା?
କୋଉ ମେଳ ମନେ ନାଇଁ ନା କିନ୍ତୁ ତିନ୍ ଦିନ୍ ହଉଚି ନଅ, ଦଶ, ଏଗାର। ଆଜି ସେକେଣ୍ଡ୍ ଦିନ କାଲି ଲାଷ୍ଟ।
ହଁ-ହଁ-ହଁ ହଉ ଯିବା ଆରି ଭିତରେ କୋଉ ଦିନ ଆଉ।
କାଲି ତ ଲା
ଚାଲନୁ ବେ ଏ ଅଲଗା କୁଆଡେ ଯିବାର ପ୍ଲାନ୍ କରିବା ଚର୍ଚ୍ଚିକା ଯିବା।
ହୁଁ ଚର୍ଚ୍ଚିକା। ଚର୍ଚ୍ଚିକା
ଏଇ ବାଙ୍କିରେ ହୁଁ ଚାଲ ସମସ୍ତେ କଥ ଥା ହେବେ ଫ୍ୟାମିଲି ବି କଥା ହେବା। ମିଶିକି ଯିବା।
ନହେଲେ ଧବଳେଶ୍ଵର ଯାଇପାରିଆ ସିଧେଶ୍ ଶ୍ଵର୍ ଧବଳେଶ୍ଵର ବି ଯାଇପାରିଆ ପୁରୀ ଗଲେ ଭଲ ହନ୍ତା।
ହଁ-ହଁ-ହଁ ପୁରୀ ଗଲେ ପୁରୀ ଆହୁରି ଟ୍ରେନ୍ ରେ ଗଲେ ବି ଭଲ ହନ୍ତା।
ହଁ। ଟ୍ରେନ୍ ଟିକେଟ ବି ବହୁତ୍ କମ୍ ବହୁତ୍ କମ୍ ପଇସାରେ ହେଇଯିବ। ପଚିଶ୍ ଟଆଁ ଲେଖା ନଉଚି।
ନୟାଗଡ଼ ରାମ୍ ମନ୍ଦିର ବି ଏବେ ନୂଆ ହେଇଚି ସେଠିକି ମୁଁ ଯାଇନି।
ହଁ ମୁଁ ବି ଯାଇନି।
ହଁ ତ ଚାଲ ନୂଆ ଜାଗା ଗୋଟେ ଦେଖିକି ଆସିବା ନା ସେଥିପାଇ ଯିଅ ପ୍ଲାନ୍ କର। ଆଉ ତମେ ଏଥର ରଜ ପାଇଁ କୋଉଠୁ ଶାଢୀ ଆଣିଲ?
ମୁଁ ଆଇଲି କୁଇନ କଲେକ୍ସନ ନୁ। ହଁ ବହୁତ ଭଲ ଭଲ ଅଛି।
ହଁ ଆଚ୍ଛା ଆଛା।
ତମେ କୋଉଠୁ ଆଇଁଲ?
ମୁଁ ଏଇ ରୁ ଆଣିଲି।
ବାରଙ୍ଗରେ।
ହଁ ହଁ
ଓହୋ।।
ହୁଁ ହୁଁ ଆକ୍ଚୁଲି ସମୟ ନଥିଲା। ଡ୍ରେସ ମୁଁ ଥିଲା ବାସ୍ ଗୋଟେ ଯୋଉଟାକି ପିନ୍ଧିନଥିଲି। କହିଲି ଫାଷ୍ଟ ଦିନ ତ ପିନ୍ଧିବା କଥା ଗୋଟେ ନୂଆ ଟେ ତାପରେ ପିିନ୍ଧିଦବ୍ବା ଆଉ।
ହଁ ସେକେଣ୍ଡ ଦିନ ଡ୍ରେସ ପିନ୍ଧିଦବ ଆଉ।
ହଁ ହଁ
ହୁଁ
ଆଉ ତମକୁ ମେହେନ୍ଦୀ ପଚେଇ ଆସେ। ଏଥର ତମେ ମୋର ମେହେନ୍ଦୀ ପଚେଇଦବ ତାହେଲେ।
ମୋତେ ତ ଆସେନି ହିଁ ହିଁ।
ନା ନା ମୁଁ ଗୋଟେ ହାତରେ ବନେଇଦେବି ବାକି କିଲା ଅନ୍ୟ ହାତରେ ତ ବନେଇ ପାରିବିନି ନା।
ମୋତେ ତ କୋଉ ହାତରେ ବି ଏକଲା ବନେଇ ଆସିବନି।
ଆଉ ଛୁଆ ବେଳେ ଯେମିତି କରୁନା ଚାରି ଆଙ୍ଗୁଠି ରେ ବୋଳି ଦେଇକି। ମଝିରେ ଗୋଟେ ଗୋଲ କରିଦବ ସେମିତି କରିଦବ ଆଉ। ଆ ସେମିତି କରିଦବା ଆଉ। ହାତେରେ ମେହେନ୍ଦୀ ଲାଗିବା ଦରକାର ହଁ। ଆଜିକାଲି ୟୁଟୁବ ରେ ବି ଭଲ ଇଜି ଇଜି ଦେଖୋଉଛି ନା।
ହଁ ଦେଖୋଉଛି ଇଜି କିନ୍ତୁ କଲା ବେଳକୁ ବହୁତ କଷ୍ଟ।
ହଁ ଆ ଆମେ କେବେ କରିନୁ ନା ତ ଆମକୁ ସେଥିପାଇଁ କଷ୍ଟ ଲାଗୁଛି। ହଁ ହଁ
ସେ ଗୋଲ ଗୁରା ହିଁ ସାଇଯାଉନି ପନ୍ଦର ଟଙ୍କା ହେଇଯାଉଛି ଗୋଲଗୁରା।
ହଁ
ହୁଁ
ଆଉ ଗରମ କଥା କୁହନି ଘରେ ଯୋଉ ହୁଳା ବାହାରୁଚି। ବର୍ଷା ହେଇଯାଉଚି ମଝିରେ ମଝିରେ କିନ୍ତୁ ସେ ବର୍ଷା ହେଲା ପରେ ବି
ହଁ ଏବେ ତିନି ଦିନ ହେଲା ଭଲ ଦିନରେ ଖରା ହଉଥିଲା ଚାରିଟା ବେଳେ ବର୍ଷା ଆସୁଥିଲା। ଆଉ ଦିଇ ଦିନ ହେଲ ଆସୁନି ଏ ବର୍ଷା।
ଲାଗ ନା ଦିନ ଯାକର ଗରମ ସେ ଯୋଉ ଇଭିନିଂ ରେ କରେ ବର୍ଷା ସେ ଏକାଥରେ ବାମ୍ପ ବାହାର କରିଦିଏ।
ହଁ ବହୁତ ବର୍ଷା ହେଲେ ଯାଇକି ନା
ହୁଁ ହୁଁ ଏବେ ବି ଆସିଲାଣି ଜୁଲାଇ ମାସ ଯେ ବର୍ଷା ସିଜିନ ଆସିଗଲାଣି। ତଥାପି କହିହଉନି ଯୋଉ ଗର ରମ ହଉଛି ବର୍ଷା ସିଜିିନ ଅନୁସାରେ ହବ କି ଘୁଞ୍ଚିଯିବ।
ହଁ ଏଥର ପୁଣି ଦିଟା ଜେଷ୍ଠ ମାସ ପଡିଛି ନା କଣ?
ହୁଁ ହୁଁ
ବର୍ଷା ହବ ବେଶି ହବ ଦେଖାଯାଉ। ଆଉ ଧାକୁଲେଇ ରଜରେ ଧାକୁଲେେଇ ଚାଲୁନ ଯିବା ବୁଲିବାକୁ।
ହଁ ହଁ ମୁଁ ବି ଶୁଣିଛି ଧାକୁଲେଇ ଏଇଠି ରଜମହୋତ୍ସବ ହୁଏ ମୁଁ ଆର ବର୍ଷ ବି ଯାଇଥିଲୁ ଏଇଠି ଦିଟା
ହଁ ଆର ବର୍ଷ ମୁଁ ଯାଇଥିଲି ସୁ ଠିକ ମନ ସେଠି ବି ବହୁତ ଭଲ ହଉଛି ପ୍ରୋଗ୍ରାମ ବି ହଉଛି ଡ୍ୟାନ୍ସ ପ୍ରୋଗ୍ରାମ ଓଡିଶୀ ହେରିଆ
ସେଠି ଯିଏ ପାର୍ଟିସିପେଟ କରିପାରିବେ ଧର ଆମେ ଯାଇଥିବୁ ବୁଲିବାକୁ ଆମେ ବିଚାହିଁଲେ ପାର୍ଟିସିପେଟ କରିବୁ ନା ଆଗୁଆ କିଛି ଚିହ୍ନ ଦେବାକୁ ପଡେ? ହଁ କାଇହିଁକିନା ଆମେ ଯ ଯାଇଥିଲୁ ଢାକୁଲି। ସେଠି ସେଇଠି ସାଙ୍ଗେ ସାଙ୍ଗେ ନାଁ ଦେଲେ ବି ହଉଥିଲା।
ହଁ ସେଠି ବି ଥିବ ମୁଁ ଜାଣିନି ଠିକ ରେ ଲୋକାଲ ଲୋକ ଜାଣିଥିବେ।
ହଁ ହଁ ଠିକ୍
ସେଠି ବି ଭଲ ବହୁତ ଗଛ ଅଛି ତୋଟା ଭଳିଆ ପୁର ଆମ୍ବ ତୋଟା। ସାଇ ଜାଗା ପୁରା ବସ ବଢିଆ ଦୋଳି ବହୁତ ଦୋଳି ଲାଗିଛି ଖେଳି ପାରିବ। ସେଠି ଖାଇବାକୁ ବି ମିଳୁଛି।
ହୁଁ ହୁଁ ସେଠି ତ ପୋଡପିଠା ରଜପାନ ତ ସବୁ ମିଳୁଥିବ
ପୋଡ ପିଠା ତ ମିଳୁନି ପାନ ମିଳୁଥିବ। ବହୁତ ମେଳା ଭଳିଆ ଦୋକାନ ପଡୁଛି। ପୋଡ ପିଠା ସେଠି କିଏ କରୁନାହାନ୍ତି ବୋଧେ। କରୁଥିବେ ମୁଁ ଜାଣିନି ଠିକ ରେ।
ହୁଁଁ ହୁଁ ଏଥର ରଜ ପରେ ପୁଣି ଜୁଲାଇ ମାସରେ ରଥଯାତ୍ରା ଆସୁଛି ଜଗନ୍ନାଥଙ୍କର ବଡ ପର୍ବ। ଯାଓ ପୁରୀ ଯାଆ ଦେଖିବାକୁ।
ନା ମୁଁ ତ କୋଉ ବର୍ଷ ବି ଯାଇନି ଡୋରି ଲାଗୁନି।
ଗାଁ ରେ ହଁ ହଁ
ଡୋରି ଲାଗିଲେ ନିଶ୍ଚୟ ଯିବା।
ହୁଁ ହୁଁ
ହଁ ଆଉ ତମେ ଯାଇଥିଲ ପୁରୀ।
ନା ନା ମୁଁ କେବେ ପୁରୀ ଯାଇନି ବାସ ସେଇ ଗାଁ ରେ। ହୁଏ ତ ରଥ ଟାଣୀ ଦେଉ ଆଉ
ହଁ ମୁଁ ବି ସେଇ ଗାଁ ରେ ରଥ ଟାଣି ଦିଏ
ହୁଁ ଯୋଉଠି ରହିଲେ ତ ଠାକୁର ଆଉ ହଁ ହୁଁ ହୁଁ ଯଦି ସମସ୍ତେ ଚାହିଁବେ ଠାକୁର କୁ ଦର୍ଶନ ସନ୍ କରିବେ ଆଉ କଣ
ହଁ ଠାକୁର ଚାହିଁଲେ ନିଶ୍ଚୟ ଯାଇକି।
ହଁ ହଁ ହଁ
ହଁ
ଘର ସବୁ କଣ କରୁଚନ୍ତି?
ଘରେ ରୋଷେଇ କରିଛନ୍ତି ଶୋଇଛନ୍ତି ସବୁ ଆଉ।
ହଁ ହଁ ଆମର ତ ଏଠି ରୋଷେଇ ସରିଲାଣି ଘରେ ଗରମ ହଉସି ବାହାରେ ସବୁ ବସିକି କଥା ହଉଛନ୍ତି ଆଉ।
ହଁ ହଉ ହଉ ରଖୁଚି।
ହଁ-ହଁ
ହଁ ଗୁଡ଼୍ ନାଇଟ୍।